ହାଲୋ।
ହାଲୋ।
ହୁଁ।
କଣ ଶୋଇଲଣି?
କୁହ? ନା ଶୋଇନି।
କଁ କରୁଚ?
ତମେ କଁ କରୁଚ ମୁଁ ଏଇ ଫୋନ ଦେଖୁଥିଲି ଆଉ
ନା ମୁଁ ଏଇ କଥା ହଉଥିଲି ଆଉ ଏଇ ଛୁଆ ଆସିଛନ୍ତି। ଏବେ ପେଟ୍ରୋଲ ଯୋଉ ବଢି ଯାଇଚି ପଇସା ତ କାମ ଯିବା ଆସିବା ବନ୍ଦ। ୱାର୍କ ଫ୍ରମ ହୋମ ତ ଆମର ସେ ଝିଆରି ଜଣେ ଆସି ଜିଓରେ ଏବେ କାମ କରୁଚି ସେ ବିଷୟରେ ତାଙ୍କରି ପାଖରେ ବସିକି ସବୁ ଗପ ଚାଲିଥିଲା ଆଉ
ହଁ।
ହୁଁ।
ଆଉ ଖାଇସାଇଲଣି?
ହଁ ଖିଆ ପିଆ ସଇଲାଣି ସବୁ ଶୋଇଲେଣି ଆଉ ଶୋଇବାକୁ ଆସିଲେଣି। ଆଜିିକାଲି ପିଲାଙ୍କର କେମିତି ପସନ୍ଦ କେମିତି ଆଜି ଲଭ ମ୍ୟାରେଜ ଆରେଞ୍ଜ ମ୍ୟାରେଜ ଏଇ ସବୁ ବିଷୟରେ ଆଲୋଚନା ଚାଲି ପିଲାଛୁଆଙ୍କ ସହିତ। ପିଲାଙ୍କୁ ସେ କହୁଥିଲି ସେ ସମୟ ଥିଲା ଆଗରୁ ଆରେଞ୍ଜରେ ବାହାଘର ହଉଥିଲା ସବୁ ଠିକ୍ ଠାକ୍ ଲାଇଫ ଚାଲୁଥିଲା ଏବେକାର ପିଲା ଆଉ ଅଜେଷ୍ଟ କରିପାରୁନାହାନ୍ତି କେହି କାହା ସହିତ ସେଇ ସବୁ ଛୁଆଙ୍କୁ କୁହା ହଉଥିଲା ବୁଝାହଉଥିଲା। କେମତି ଲାଇଫଷ୍ଟାଇଲର ଏବେ
ହଁ। ଆଗରୁ ବି ଏମିତି ପିଲାକୁ ଦେଖୁନଥିଲେ ବି ବାହା ହଉଥିଲେ ଘରେ ଯୋଉଠି କହିବେ ସେଇଠି ବାହା ହବ ଆଉ ଏବେ ନାଇଁ ହଁ। ଏବେ ତ ଛୁଆମାନେ ନିଜେ ବାଛୁଛନ୍ତି। ତଥାପି ଝଗଡ଼ା ଜାଣୁଛନ୍ତି ଡିଭୋସ ଦିଆ ଦି ସେ ପରିବାର କଳହ ହଉ କି ସ୍ବାମୀ ସ୍ତ୍ରୀ ପର୍ସନାଲ ଝଗଡ଼ା ହଉ ମାନେ କମ୍ପଲସରୀ ସହେ ରୁ ତ ମାନେ ଅଶୀ ଭଳିଆ ସେଇଭଳିଆ ଚାଲିଚି ବୋଧେ କୋଡିଏ ଯଦି ହଁ ଆରେଞ୍ଜ ମ୍ୟାରେଜ୍ ରେ ବି ଯେତେ ପ୍ରୋବ୍ଲେମ ନାହିଁ ଲଭ ମ୍ୟାରେଜରେ ବେଶୀ। ମାନେ ମାରି ବିି ଦଉଚନ୍ତି।
ହଁ ଏବେ ତ ବହୁତ ଚାଲିଚି ଆଉ ଏଇ ତ୍ରିଷ୍ଣା ଆମର ଯୋଉ ଅଛି ବେକିଏସ୍ ତିନ୍ଦ ଦେଖୁନ ସେ ତ କେତେ ବଡ କେସ୍? ସେ ଶାଶୁ ଶ୍ୱଶୁର ଆଉ ସ୍ବାମୀ ତାର ଜେଲ ଗଲେଣି। ମାନେ ତାଙ୍କ ବିଷୟରେ କ ବିବାହ ହେଲା ସବୁ ଡମି କରିକି ଦେଖେଇଲେ କେତେ କଣ ହେଲା? ସେ ସିନା ବଡ ଲୋକ ଥିଲେ ଜଣାଶା ଶିକ୍ଷିତ
ତ ମୁଁ ଦେଖିଛି ଅବଶ୍ୟ କିନ୍ତୁ ସମ୍ପୂର୍ଣ୍ଣ ଜାଣିନି।
ତ୍ରିଷାଟା ଗୋଟେ କେସ୍ ଦିଲ୍ଲୀର ସେ ଗୋଟେ ମଡେଲ ଇଏ ଜଜ ହେ ତାର ଶାଶୁ ଜଜ। ପୁଅ ସେମିତି ଗୋଟେ କଣ ଡିପାର୍ଟମେଣ୍ଟରେ ଜବ କରିଛନ୍ତି? ଲଭ ମ୍ୟାରେଜ କେତେ ବର୍ଷର ଲଭ୍ ମ୍ୟାରେଜ?
ହଁ ସେରା ତ ମୁଁ ଜାଣିଛି ପିଲାଟା ମରିଯାଇଛି ବା
ଝିଅଟା ହଁ ଝିଅଟା ମାନେ ଚାମ୍ ତାକୁ ଆକ୍‌ଚୁଆଲି ସୁଇସାଇଟ୍ କହୁଛନ୍ତି କିନ୍ତୁ ସୁଇସାଇଟ୍ ସେଟା ନୁହଁ ସିବିଆଇ ସବୁ କେୱାଇ କଲା ପରେ ଯାଞ୍ଚ କଲା ପରେ ଜଣା ପାଇଲା ଯେ ମାନେ ତାକୁ ଡମି କରିକି ଦେଖି
ତା କାହାଣି ଜାଣିନାଇଁ
ଏଟା ବା ଆଉଟ୍ ଅଫ୍ ଓଡିଶା ନାଁ
ଓହୋ
ଦିଲ୍ଲୀର ନାଁ କଣ କେସ୍ ଟା ସେବେ ତାକୁ ଗୋଟେ ଡମି କରି କି ଦେଲେ ସେ କହିବା କଥା ଯେ ଜଣେ ମାନେ ଏମ୍‌ତି ତାକୁ ଆମେ କାଢ଼ିଲୁ ଏମ୍‌ତି ଧରିଲୁ ସେ ଡମିକୁ କଲେ କିନ୍ତୁ ମିସ୍‌ମ୍ୟାଚ୍ ହେଲା ସେମାନଙ୍କ କହିବା ହିସାବ୍‌ରେ ସେମାନେ କାମ କର୍‌ନଥିଲେ ଆଉ ତାଙ୍କ ଘରର ସବୁ ସିସିଟିପି କ୍ୟାମେରାସ୍ ସେଦିନ ବନ୍ଦ୍ ଥିଲା କେବଳ ଗୋଟିଏ ଗନ୍ ଥିଲା କଣ ଗୋଟେ ଜାଗା ଅନ୍ ରହିବ ସେଦିନ କଲ୍ ତାଙ୍କର ଦିଥର ଯାଇଚି ସିସିଟିଭି କ୍ୟାମେରା ବାଲା ମାନେ ଯଉ ଅପରେଟର୍ ତାଙ୍କ ପାଖକୁ ଦିଥର କଲ୍ ଯାଇ ଚି ସିବିଆଇ ସବୁ ତନାଘନା କଲା ପରେ ତାଙ୍କୁ ପ୍ରୁପ୍ ତେଲ୍‌ମାନେ ଏମ୍‌ତି ଆସିଲେ କିଯୋଉଥିପାଇଁ କି ସବ୍ ସିଓର୍ ହେଇଗଲେ ଯେ ଏମାନେ ଏଥିରେ ସାମିଲ୍ ଅଛନ୍ତି ତା ମଡର୍‌ରେ ତାପରେ ସେ ଝିଅ ଟା ଯଦି ଜଣେ ସୁଇସାଇଟ୍ କରିବ ସେ କଣ ପାର୍ଲର୍ ଯାଇଙ୍କି ମେକପ୍ ସ ମାନେ ବେସ୍ ପା ଫା କରେଇକି ଆସିବ କି ସେ ତାର ଭା ପାଖକୁ ଯିବା ପାଇଁ ସେ ପୁରା ରେଡି ହେଇକି ଆସ୍‌ଥିଲା ତ ଏଇଟା ହେଲା ଲାଇଫ୍‌ଷ୍ଟାଇଲ୍ କଥା ମୁଁ କହିବାକୁ ଚାହୁଁଚି ଆଜିକାଲି ପିଲାଙ୍କ ଲାଇଫ୍‌ଷ୍ଟାଇଲ୍ କେମିତି ତା ପରେ ବି ପିଲା ସାମ୍ନା କରି ଦଉଚନ୍ତି ଆଯେଷ୍ଟ୍ କରି ପାରୁନାହାଁନ୍ତି ଲଭ୍ ମ୍ୟାରେଜ୍ କଣ ଆରେଞ୍ ମ୍ୟାରେଜ୍ କଣ ଯଦି ମେଣ୍ଟାଲିଟି ମ୍ୟାଚ୍ ଖାଇଲାନି ଟିକିଏ କଣ ଏପଟ୍ ସେପଟ୍ ହେଲା ସାଙ୍ଗେ ସାଙ୍ଗେ ଦିଜଣ ଅଲଗା ହେଇଯାଅ କିନ୍ତୁ ସେ ସମାୟ ଥିଲା ଲୋକ କେତେ କଷ୍ଟ ସହିକି ସବ୍ କଉ ସହି ସହି ରହୁଥିଲେ ନାଁ କଉ ନାଁ
ହାଁ ବୁରୁ ବାପା ମା ତାପରେ ଆଡ୍‌ଯଷ୍ଟ କିଛି ତ ଆଡ୍‌ଯଷ୍ଟ୍ କରିବାକୁ ପଡିବ ନା ଆମକୁ କହିବେ ଆମ ମନ ମାନି ଚା
ହୁଁ
ଆମ ମନ୍ ମାନି ଚଲେଇବା ଆମ କଥା ସେମାନେ ମାନିବେ ଆମେ ତାଙ୍କ କଥା ମାନିବାନି ଏଟା ତ ହେଇପାରିବନି ନାଁ
ହୁଁ
ତାଙ୍କ କଥା ଆମୁକୁ ମାନିଗି ଚଳିବାକୁ ପଡିବ
ଏପେ କମନ୍ ହେଇଗଲାଣି ଏସବୁ ମାନେ ଆଉ କାହା ସହିତ ଆଫେଆର୍ ବା ସେ ତା କଥା ତା ଆଉ ଜଣଙ୍କୁ ବାହା ହବା ଏସବୁ ଆଉ ନାଇଁ ଆଗୁରୁ ସେ ଥିଲା ରେଷ୍ଟ୍ରେସନ୍ ଥିଲା ଫୋନ୍ ଟେ ଧରିଲେ ଗୋଟେ କେତେ ଡର ଭୟ ଥିଲା ଏବେ ଆଉ ସବୁ ଖୁଲମ୍ ଖୁଲା ମନ୍ଦ୍ ଲାଇଫ୍ ବଞ୍ଚୁଚନ୍ତି ଆଉ ଡର ଭୟ କାହାକୁ କାଆର ନାଇଁ ଏସବୁ ଜିନ୍‌ଷ ବି ପ୍ରୋବ୍ଲେମ୍ କ୍ରିଏଟ୍ କରୁଚି କେହି କାହାକୁ ମାନିଲେନି ପାରିଲେନି ଏଥିରେ ବି ଲାଇଫ୍‌ଷ୍ଟାଇଲ୍ ଚେଞ୍ଚ୍ ହଉଚି ନା ପରିବର୍ତ୍ତନ ହଉଚି ଓ ପ୍ରଭାବ ବି ପଡୁ ଚିଉ
ହୁଁ ଆଗୁରୁ ସ୍ୱାମୀମାନେ କଥା କହିଲେ ସ୍ତ୍ରୀମାନେ ମୁହଁକୁ ତଳକୁ ପୋତି କି ଛିଡା ହେବେ ଏବେ ତ ସ୍ଵାମୀ ମ ତଳକୁ ମୁହଁ ପକେଇଅନ୍ତି ସ୍ତ୍ରୀମାନେ କଥା ହଉଛନ୍ତି ସେମାନେ ଶୁଣୁ ଚ ସେମାନେ ଯାହା କହୁଛନ୍ତି ତାଙ୍କ କଥାରେ ଉଠୁ ବସ ହଉଛନ୍ତି।
ହୁଁ।
ଏବେ ତ ସୋସାଇଟି ଏବେ ଏବେ ସେଇଭଳିଆ ହେଇଗଲାଣି ଆଉ। ଆଗରୁ କେତେ ମାଡ ଗାଳି ଖାଆନ୍ତି ବୋହୁମାନେ। ଏବେ ବି ଖାଉଛନ୍ତି, ବହୁତ କମ।
ହଁ ବସ ଅବଶ୍ୟ ଏଇନୁ ଲୋକ ସ୍ମାର୍ଟ ହେଲେଣି ଜାଣିଲେଣି ବୁଝିଲେଣି ଜିନିଷଟା। ସତ ଲାଇଫ ଯଦି ଆମେ ଖୁସିରେ ନ ରହୁଛନ୍ତି ଅନ୍ ସାଟିସ୍ଫାଇଡ୍ ତାହେଲେ ଏତେ ଅର୍ଜଷ୍ଟ କରି କାହିଁକି ବଂଚିବା, ଲାଇଫ ତ ଗୋଟେ ପାଇଛନ୍ତି ତାକୁ ଯେ ଫୁଲି ବଞ୍ଚିବା ହାପିଲି ନାଇ କି ଏଇଟା ଠିକ୍, ଆଉ ତ ଟ୍ରାଏ ତ କରିବା ଆଡଜଷ୍ଟ କରିବା ପାଇଁକି। କିଛି ମ୍ୟାନେଜ କରିବା ପାଇଁ, କିନ୍ତୁ ସୁଇସାଇଡ କରିବାଟା ସମ୍ପୂର୍ଣ୍ଣ ଭୁଲ। ଡାଇଭର୍ସ ନେଇଯା ଲାଇଫ୍ ଵଞ୍ଚ ହେ ଏକୁଟିଆ ହେଲେ ବି ଲାଇଫ ବଞ୍ଚ, ଆଉ ଏବେ ତ ଏଜୁକେଟେଡ଼୍ ସମସ୍ତେ ଆଉ ତ କେହି ଅନ୍ ଏଜୁ କେଟେଡ୍ ନାହାନ୍ତି।
ସୁୁସାଇଡ୍ କରି ନିଜର ପାପ ନିଜେ ନିଜକୁ କଷ୍ଟ ଦେଇକି ମାରିବ।
ହଁ।
ଯଦି ତ ରହିପାରିବନି ସ୍ୱାମି ପାଖରେ, କି ସ୍ତ୍ରୀ ରହିପାରିବନି ସ୍ୱାମି ପାଖରେ ତ ଆମେ
ହୁଁ
ଅଲଗା ହେଇକି ରହିଵା ଉଚିତ୍, ତା ହଁ ମୁଁ ବି ତାର ସମାଧାନ ହେଲା ସୁସାଇଟ୍ ନୁହେଁ ହଁ ହଁଁ।
ସେଇ କଥା ଛୁଆଙ୍କୁ ସବୁ ବୁଝେଇବା କଥା ଜଣେଇଦବା କଥା କି ଆଜି କାଲି ପିଲା ବି ନିଜ ପସନ୍ଦର ଭଲ ପିଲାଟେ ଖୋଜିକି ବି ବାପା ମା ଦବା କଷ୍ଟ ଷ୍ଟ ହେଇଗଲାଣି, ନିଜ ହିସାବରେ ଯଦି କିଏ ଭଲ ପିଲା ଛି ତାଙ୍କୁ ବି ମାନେ ଫ ର ରୁହ
ପିଲା ଭଲ ହେଇଥିବା ଦରକାର, କି କୋଉ ପିଲା କେମିତି କୋଉ ଝିଅ ଭଲ ହେଇ ତ ଝିଅ ବି ଭଲ ହବା ଦରକାରେ, କାରଣ କିଛି ଝିଅ ଅଛନ୍ତି ପିଲାମାନଙ୍କଠୁ ପଇସା ଝଡେଇକି ଖାଇଦେବେ, ତାପରେ ଛାଡିଦେବେ କିଛି ପିଲା ବି ଅଛନ୍ତି ଝିଅ ମାନଙ୍କୁ ୟୁଜ କରିକି ବି ଛାଡି ଦଉଛନ୍ତି। ଯାହା ଫଳରେ କି ଝିଅ ମାନେ ତ ସୁଇସାଇଟ ଆଟେମ୍ କରୁଛନ୍ତି ତ କୋଉ ପୁଅ ବି ଏମିତି ବି ମରିବି ଯା ଯାଉଛନ୍ତି, କିଛିଟା କେସ ରେ ହୁଁ
ସେଇଆ ତ ହଉଛି ସେଇନା ସୋସାଇଟି ରେ ଏମିତି ଲାଇଫ୍ସ୍ ସ୍ପ୍ରେଡ ହେଇଗଲାଣି ଯେ ସୋସାଇଟିରେ ସବୁ କଣ ଚାଲଚି ବୁଝିବା ବି କଷ୍ଟ ହେଇଯାଉଚି।
ହଁ। କା ଲାଇଫ ରେ କଣ କେତେବେଳେ ଚାଲୁଛି, କେତେବେଳେ କଣ ହଉଛି?
ସମସ୍ତେ ଇଣ୍ଡିପେଣ୍ଡେଣ୍ଟ ହବାକୁ ଚାହିଁଲେ, କେହି କାହା ଉପରେ ଡିପେଣ୍ଡେଣ୍ଟ ରହିଲେନି, ଏଇଟା ହଉଛି କି ଏବେକାର ଲାଇଫଷ୍ଟାଇଲ୍। ଏ ଟୁଉସ ଟଣ୍ଟି ସିକ ଆର୍ଡଜେଷ୍ଟ କରିବା, କାହା ପାଇଁ କିଛି କରିବା ଏସବୁ ଆଉ ନାହିଁ। ଲାଇଫଷ୍ଟାଇଲ୍ ଏଇନା କେବେ ଭଲ ଖାଇବେ ଭଲ ପିନ୍ଧିବେ ମେଣ୍ଟେନ୍ କରିବେ
ବାସ୍ ବାସ୍।
ପିଲା ଜେନେରେସନ ପିଲାଙ୍କର ଲାଇଫାଷ୍ଟାଇଲ ରେ ଏଇଆ ହଉ ସେମାନଙ୍କର ଲାଇଫ ଷ୍ଟାଇଲ।
ସେଇଭଳିଆ ମାଇଣ୍ଡ ସେଟ ରହିଲେ, ସେମାନେ ସେଇଭଳିଆ ପ୍ରୋବ୍ଲେମ୍ ଫେସସ୍ କରିବେ ଆଉ।
ହଁ। କରୁଚନ୍ତି ନା କିଛି କିଛି ପିଲା ବହୁତ ହଇରାଣରେ ବି ପଡୁଚନ୍ତି। ଅତି ଚାଲାକ୍ କହୁଥିବା ନିଜକୁ ଆମେ ଭଲ ଲାଇଫ ଷ୍ଟାଇଲ ବଞ୍ଚିବୁ କିନ୍ତୁ ସେଇଟା ରିଆଲିଟି ନୁହଁ ନା। ବୁଝିବା ଦରକାର।
ସମସ୍ତଙ୍କୁ ନେଇକି ରହିବାକୁ ପଡିବ ନୁହେଁ କି ଆମେ ବାହା ହବୁ ବାସ୍ ଦୁଇଶ ଟଙ୍କା ଘରେ ଛାଡିଦେଇକି ସ୍ବାମୀ ସହିତ ବାହାରେ ରହିବେ କି ସ୍ବାମୀ ଛାଡିଦେଇକି ଆମେ ବୁଲିବୁ ବାହାରେ ତ ଏମିତି ହେଲେ ତ ହେଇପାରିବନି ନା।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
ପରିବାରକୁ ନେଇକି ଚଳିଆକୁ ପଡିବ ତ କଣ ପରିବାର ବିନା ଆମେ ଚଳିବୁ। ଏଟା କେତେଦିନ? ନିହାତି ଅବୁ କଥାରେ ପରିବାର ଆଗେ ଛିଡାହେବେ ନା ନାଇଁ ସବୁ ସୁବିଧା ଅସୁବିଧାରେ। ଆଉ ତମେ ତାଙ୍କୁ ପଚାରିବନି ସେ ତମ ପାଖରେ କାଇଁ ଛିଡା ହେବେ କାଇଙ୍କି। ତମ ଅସୁବିଧା ରେ। ସେଇଟା ଆଜ କାଲିକା ଝିଅମାନେ ବୁଝୁନାହାଁନ୍ତି କି ପୁଅମାନେ ବି ବୁଝୁ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
ଚି ଏଟା କିଛି କେସରେ ପୁଅମାନେ ବୁଝୁଚନ୍ତି କିଛି କେସରେ ଝିଅମାନେ ବୁଝୁନା ଏମିତି ସବୁ ପ୍ରୋବ୍ଲେମ୍ ହଉଚି ଆଉ।
ଅଣ୍ଡରଷ୍ଟାଣ୍ଡଡିଂ ମ୍ୟା ଚ କରୁଥିବା ଦରକାର ଆଜିକାଲି ପିଲାଙ୍କର ଯଦି ଅଣ୍ଡରଷ୍ଟାଡିଂ ମ୍ୟା ଆଉ ମନ ମିଳା ଯୋଉ କୁହନ୍ତି ସେ ସବୁ ଯୁଗ ଗଲାଣି ଆଉ ନାଇଁ। ମନ ମିଳିଲେ ରହିବେ ବ
ଅଣ୍ଡରଷ୍ଟାଡିଂ ଏସବୁ ତ ଏବେ ନିହାତି ଦରକାର ସେଇ ତ ସେଇ ଦିଇଟା ନା ଯୋଉ କପୁଲଙ୍କ ପାଖରେ ନ ରହୁଚି ସିଏ ପ୍ରୋବ୍ଲେମ ଫେସ୍ କରୁଚି। ହଉ ତାହେଲେ ମୁଁ ପରେ କଥା ହେବି ମୁଁ ଟିକେ କାମ ଅଛି ରଖୁଚି।
ହଉ ହଉ ହଁ ହଁ।
ହଉ। ।